ହାଲୋ।
ହୁଁ।
କଣ କରୁଛନ୍ତି?
ହୁଁ ମୁଁ କଲେଜ ଆସିଥିଲି ଆପଣ
ଏଇ ପଢିବାକୁ ଆସିଥିଲି।
ଆଜି କଲେଜ ଆଚ୍ଛା ପରୀକ୍ଷା
ଆଜ୍ଞା ଆଜ୍ଞା ତିନିଟା ରୁ ଚାରିଟା ଆଜି ମୋର ପରୀକ୍ଷା ଅଛି। ଶେଷ ପରୀକ୍ଷା ମାନେ ଇଣ୍ଟରନାଲର ଶେଷ। ଆରା ମାସରେ ସେମିଷ୍ଟାର ଫୁଣି ଆରମ୍ଭ‌ ହେବ।
ଆପଣଙ୍କର ପାଠ ପଢା ହେଇଗଲାଣି ଆପଣ କେବେ ଚାରିଟା ରାତିରୁ ଉଠିକି ପଢିବା।
ମୁଁ ମୁଁ ଚାରିଟା ରାତିରୁ ହଁ ମୁଁ ଉଠିକି ରିଜୋନିଙ୍ଗ ଟା ସାରିଛି ଆଉ ଲଜିକଟା ଆଉ ଅଛି ଲଜିକ ‌ହଁ ପଡିିବି।
କେତେ ମାନେ ସହଜ ଅଛିତ?
ସହଜ ମାନେ ମୁଁ ତ ଗୋଟରେ ମାନେ ପ୍ରଥମରୁ ଦେ ଖିନଥିଲି ନା ତ ମୁଁ ଆଜି ପୁର ନୂଆୟୁନିଟା ଦେଖିଲି ଯାହା ଯେତିକି କ୍ଲାସରେ ଶୁଣିଥିଲି ସେତିକି। ତ ସେଥିପାଇଁ ଏବେ ଟିକେ ସେମତି କଷ୍ଟ ଲାଗୁଛି ହେଲେ ଅ ରିଜୋନିଙ୍ଗ ଦଶ ମାର୍କ ର ଆମ ପରୀକ୍ଷା ଅଛି ଆଉ। ଓ ଲଜିକ ବି ଦଶ ମାର୍କ ର ଅଛି ସେଥିପାଇଁ ଟିକେ ସହଜ ହୋଉଚି କି ସବୁ ସର୍ଟ ସର୍ଟ କୋଶ୍ଚିନ ଗୁଡ଼ା ଆମେ ଦେଖିକି ଯାଉଚୁ ଲଙ୍ଗ କୋଶ୍ଚିନ ଏତେ ଦେଖୁନୁ।
ଉଁ ହୁଁ। ଟାଇମ ବି ନାହିଁ ସମୟ ବି ବୋହୁତ କମ୍ ଅଛି।
ହଁ ତାପରେ ଆମର ତିନିଟାରେ ଏକ୍ସାମ।
ହୁଁ ହୁଁ ଆଉ ଖାଇ ସାରିଲେଣି?
ଆଜ୍ଞା ଆପଣ।
ହଁ ମୁଁ ଛତୁଆ ପିଇକି ଆସିଥିଲି।
ଆଚ୍ଛା। ହଁ ମୁଁ ଏବେ ପୁରୀ ତରକାରୀ ଖାଇକି ଆସିଲି। କଲେଜ ଯାଇକି ପହଞ୍ଚି ସାରିଲଣି?
ହଁ ମୋର ବା ଛଅଟା ସାଢେ ଛଅଟା ବେଳକୁ କ୍ଲାସ ରହୁଚି ମତେ ଆସିବାକୁ ପଡୁଚି।
ମାନେ କଲେଜ କ୍ଲାସ୍ ଛଅଟା ସାଢେ ଛଅଟା ରୁ?
ହୁଁ ମାନେ ମୋର ସାତଟା ଚାଳିଶ ବେଳକୁ ଅ ସେକେଣ୍ଡ କ୍ଲାସ ରହୁଚି।
ଓହୋ ବହୁତ ଜଲଦି କରିଦଉଛନ୍ତି ଖରା ପାଇଁ ବୋଧେ?
ହଁ ଖରା ପାଇଁ।
ଖରା କେମିତି ହଉଛି?
ବହୁତ ହଉଚି। ଦି ତିନି ଦିନ ତଳେ ଶୀତ ଲାଗୁଥିଲା ବର୍ଷା ହଉଥିଲା ବୋଲି କିନ୍ତୁ କାଲିଠୁ ଗରମ ଲାଗୁଚି।
ହଁ।
ଛଅଟାରେ ଆସିଲା ବେଳୁକୁ ବି ବୋହୁତ ଛଅଟାରେ ଆସିଲା ବେଳକୁ ବି ବହୁତ ଖରା ହଉଥିଲା ମାନେ ଦଶଟା ଭଳିଆ ଖରା ହଉ ତିଲା।
ହ ହଁ ବର୍ଷା ଯୋଉ ଦିନ ସରୁଚି ତାପର ଦିନକୁ ଖରା ବହୁତ ଜୋରେ ହଉଚି। ଆଉ ଆପଣ ଙ୍କ କ୍ଲାସ କେତବେଳେ ସରିବ?
ମୋର ଅଛି ଆପ ମାନେ ଏବେ ନାହିଁ ଆପରେ କ୍ଲାସ ଅଛି ଗୋ ତ ତାପରେ ତଳେ ରୁହ ମାମୁଁ ଘରକୁ ଯିବି ସରି ଆଣ୍ଟି ଘରକୁ ଯିବି କାରଣ ମ ମାଉସୀ ଘରେ ରହିଯିବି ଘାଣ୍ଟେ ଖଣ୍ଡ। ତାପରେ ମୋର କୋଚିଂ ଅଛି ମୁଁ ଏବେ ଘରକୁ ଯିବି ସାଢେ ଦଶଟାରେ ମାମୁଁ ଘରକୁ ଏଠୁ ସାଡେ ଦଶଟାରେ ଗଲେ ମୁଁ ସାଡେ ଏଗାରଟାରେ ପହଞ୍ଚିବ ମୋର ଗୋଟେରେ କୋଚିଂ ଅଛି ମାନେ ମତେ ବାରଟାରେ ବାହାରିବାକୁ ପଡିବ ତ ଏପଟ ସେପଟ ହବା ଅପେକ୍ଷା ମୁଁ ଆଉ ମାଉସୀ ଘରକୁ ପଳେଇକି ପାଖ ହବ ମତେ।
ଓହୋ ମାମୁଁ।
ଆମ ଘର କଲେଜ ପାଖୁରୁ ଦଶ କିଲୋମିଟର ପାଖାପାଖି।
ଓ ହୋ।
ହୁଁ।
ମାଉସୀଙ୍କ ଘର
ମାଉସି ଙ୍କ ଘର ଏମିତି ଅଛି ଯେ କିନ୍ତୁ ଡିରେକ୍ଟ ବସ୍ ଅଛି ଦଶ ମିନିଟ ରେ ପହଞ୍ଚି ଯାଇକିନା।
ଓହୋ।
ହୁଁ ଏଠି ମତେ ତିନି କିଲୋମିଟର ସାଇକେଲ ଚଲେଇବାକୁ ପଡୁଚି ପନ୍ଦର କୋଡିଏ ମିନିଟ ଆଉ ସେ ସେଠୁ ମୁଁ ଯୋଉଟୁ ଆଉଚି ମାମୁଁ ଘର ପାଖରୁ ରେଭେନ୍ସା କୁ ମାତ୍ର ଗୋଟେ ହିଁ ବସ୍ ଆସେ ଭୁବନେଶ୍ଵର ଆଡୁ ଗୋଟେ ହିଁ ବସ୍ ରେଭେନ୍ସା ଆଡେ ଆସେ। ତ ମୋ ପାଖେ ଜାଦା ମୋ ପାଖେ ଅଧିକ ନ ଥାଏ କି ମୁଁ ଏଇ-ଏ-ବସ୍ ନହେଲେ ସେଇ ବସ ରେ ପଳେଇବି ସେ ବସ୍ ନହେଲେ ସେଇ ବସ ରେ ପଳେଇବି।
ହଁ
ମୋର ଯଦି ଗୋଟେ ବସ୍ ଚଲା ଭା ମତେ ଅଧଘଣ୍ଟେ ବସିବାକୁ ପଡିବ ଅଧଘଣ୍ଟେ ଘଣ୍ଟେ କିନ୍ତୁ ଏପଟୁ ଯୋଉ ଗୁଡା ଯୋଉଡ଼ା ନରା ଜ ଆଡୁ ଆସୁଛି ଜୁଡିସିଆରୀ ହାଇକୋର୍ଟ ଆଡୁ ଆଉଚି ତ ବହୁତ ଅଛି ଅଶି ନହେଲେ ଏକାଅଶୀ ଏକାଅଶୀ ନହେଲେ ଅଶି ଇ ସଡଚାଳିଶି। ବହୁତ ଅଛି।
ଆଚ୍ଛା ଆଚ୍ଛା।
ହୁଁ। ତ ମତେ ସହଜ ହୁଏ ଟିକେ, ଆଉ
ଖରା ବେଳେ ଶୁଣି ବାହାରେ ଖାଇବ ନା ଘରେ ଯାଇକି ଧରିବ
ମାଉସୀ ଘରକୁ ଯିବି ନା ଏବେ କ୍ଲାସ ସାରିକିନା ସାଢେ ଦଶଟାରେ, ବାରଟା ସାଢେ ବାରଟା ସେତେବେଳେ ଖାଇକି ପଳେଇ ଆସିବି, ମାନେସାଢେ ଗେ। ଟେରେ କ୍ଲାସ ଅଛି ମାନେ, ମୁଁ ଗୋଟେ କୋଡିଏରେ ବାହାରିଲେବି ପହଞ୍ଚି ପାରିବି। ନା କ୍ଲାସରେ
ଓହୋ କ୍ଲାସ କେତେ ସମୟ ଲଖା ହଉଛି?
ଦଶ ମିନିଟ ଲାଗୁଛି ଯଦି ଭିଡ ହଉଛି, ଟିକେ ଟାଇମ ଲାଗୁଛି।
ନା ନା କ୍ଲାସ୍
କ୍ଲାସ ସାଡେ ଗୋଟେ ରେ ଅଛି।
ନା, ନା, ମାନେ ମୁଁ କହୁଛି -କ୍ଲାସ ର ସମୟ କେତେ ଏମିତି ପଇଁଚାଳି ଚାଶ ମିନିଟ ନା ଘ
ହ ସା଼େ ଗୋ ସାଢେ ଦିଟା ଅଛି, ସାଢେ ଦିଟା ରୁ ସାଢେ ତିନଟା ଅଛି, ସାଢ଼େ ତିିନିଟା ରୁ ସାଢେ ଚାରିଟା ଅଛି।
ତିନି ଘଣ୍ଟା ପୁରା ସେମିତି ଲଗାତାର ଆପଣ ବସିଥିବେ
ହୁଁ
ଆଉ ଟିକେ ବି ସମୟ ନଉନାହାନ୍ତି କିଛି ଖିଆ ପିଆ କରିବାକୁ ଆଉ କିଛି
ନା ନା ପାଣି ପିଇ ପାରିବ ତମେ କ୍ଲାସ ରେ, ଆଉ କ୍ଲାସ ସରିଲା ପରେ ଯାହାକୁ ୱାଶ ରୁମ ଯିବାର ଅଛି, ଯିବେ ଆଉ
ହଁ ହଁ କ୍ଲାସ ମଝିରେ ବି କେହି ଏମିତି ଉଠିକି ଯାଇପାରିବେନି
ହଁ ଯାଇପାରିବେ କିନ୍ତୁ ଯାଆନ୍ତିନି କେହି କାରଣ -ତଳୁକୁ ଯିବାକୁ ପଡିବ ସିଢି ଓଲେହ କି ନା ସେଇଥିଲାଗି
ହଁ ହଁ
ଆଉ ପୁଣି ବାହାରର ଶୌଚାଳୟ କାହାକୁ ଭଲ ଲାଗେ?
ହଁ ସେଠି
ଗୋଟେ ଭଲ କଥା ଆମର ଏଠି ଫ୍ରିଜ୍ ଅଛି, କୋଚିନିରେ ତ ଥଣ୍ଡା ପାଣି ମିଳିବ
ଥଣ୍ଡା ପାଣି ଟିକେ ପି ଦେଲେ ବୋଲି ଗରମ ଟିକେ କମ ଲାଗିବ
ହୁଁ ଆଉ ଆପଣ କେବେ ଆସନ୍ତୁ କଟକ ଆଡେ।
ନାହିଁ, ଜୁଲାଇ ମାସରେ ଘରକୁ ଟିକେ ଯିବାର ଅଛି, ହବ ଯଦି ବୋଲବମ ପାଇଁ ପାଣି ଢ଼ାଳିବାକୁ, ଶିବ ଠାକୁରଙ୍କ ପାଖେ ନହେଲେ ମୋ ଜନ୍ମଦିନରେ ଦେଖିବା ହବ ଯଦି ସେଇଠୁ ଘରକୁ ଯିବି। ଆପଣ କେବେ ପାଖକୁ ଆସିଛନ୍ତି?
ମୁଁ, ମୁଁ ଜନ୍ମଦିନରେ ଯିବି ମୋ ଜନ୍ମଦିନ ଆସିଲାଣି
କଟକ ଆଡେ ମୁଁ ଦେଖୁଛି ଏଇ ସେମିଷ୍ଟାର ଟା ସାରିଲେ ଭାବୁଛି ଯାଇକି ଗୋଟେ ଦିନ ବୁଲିକି ଆସିବି ବୋଲି
ଆପଣ ମତେ କହିପାରିବେ, ଆମେ ମିଶିକି ବୁଲିବା।
ଆଜ୍ଞା, ଆଜ୍ଞା, ଠିକ ଅଛି ମୁଁ ଆପଣଙ୍କୁ କଲ୍ କରିବି। ପଚାରିବି କୋଉଠି ଅଛନ୍ତି, ସେଇ ହିସାବରେ ଆପଣ ଯୋଉ ଦିନ ଫାଙ୍କା ଥିବେ ସେଇ ହିସାବରେ ମୁଁ ବାହାରିିବି ଯିବି।
ମୁଁ ସବୁବେଳେ ଫାଙ୍କା ଅଛି।
ଆଛା, ହଉ ତାହାଲେ ମୁଁ ବାହାରିକି ଗଲେ ଆପଣଙ୍କୁ କହିବି କି -ମୁ ଯାଉଛି ବୋଲି
ମତେ ପୂର୍ବ ଦିନ କହିଦେଲେ ବି -ମୁଁ ଆଉ କିଛି ମାନେ ଆଉ କାହା ସହିତ କି ଆଉ କିଛି
ହୁଁ ହୁଁ ଆଛା ହୋଉ ଠିକଅଛି ମୁଁ ଆପଣଙ୍କୁ ପୂର୍ବଦିନ କହିବି ଆପଣ ଜାଗା ଡିସାଇଡ୍ କରିବେ କୋଉଠିକି ଯିବାର ଅ ଶୋଇଥିଲେ ।
ଆଜ୍ଞା ଆଜ୍ଞା। ନିଶ୍ଚିନ୍ତ ଭାବେ।
ଆଉ ଆପଣଙ୍କ ପଢାପଢି କେମତି ଚାଲିଚି?
ଚଲିନି ପଢିବି ଭାବୁଚି ଜନ୍ମଦିନ ପରେ।
ଜନ୍ମଦିନ ପରେ?
ହୁଁ।
ଆଉ ଏଗଜାମ୍ ପାଇଁ ସବୁ ଆଗୁଆ ରେଡି କରୁଚନ୍ତି ନା ଏଗଜାମ୍ ଟାଇମରେ ଯେମତି ମୁଁ କରଚୀ ଏଗଜାମ୍ ଟାଇମରେ ପୁରା ପ୍ର
ଏଗଜାମ୍ ପୁରା ଟାଇମରେ ପୁରା ରାତିରେ ଶୋଇବିନି ଟୋଟାଲ୍ ପଢିବି ତେବେ
ହଁ ମୁଁ ବି ସେଇୟା କରଚି। ମୁଁ ଏଗଜାମ୍ ପୂର୍ବ ରାତି ଆମ
ମୁଁ ଶୁଏନି ଜମା ବି ମୁଁ ଚାରଟାରୁ କାରଣ ଉଠି ପାରେନିକି ମୋ ଦେହରେ ବଳ ନାହିଁ ଆଉ ମୋର ସବୁ ତ ଏଗଜାମ୍ ଦଶଟା କି ଛଅଟା ବେଳେ ସକାଳୁଆ ହୁଏ କେବେ ବି ଚାରଟା ବେଳିଆ ହୁଏନି। ପୁରା ରାତି ସାରା ଚେଇଁବାକୁ ପଡେ ମୁଁ ଚାରଟାରେ ଶୋଇ ପଡେ ଚାରଟାରୁ ପାଞ୍ଚଟା ହୋଉ ନହେନେ ଶୁଏନି ବୋହୁତ ଟାଇମ।
ହଁ ହଁ ଆମ ଏଗଜାମ ତ ଚାରଟା ତିନଟାରୁ ଚାରଟା ହବାର କାରଣ ମୁଖ୍ୟତ ଏଇ ଯୋଉ ଓ ଏଠୁ ପିଲାଙ୍କୁ କଲେଜ ଆଡମିସନ ହୋଉଚି ତ ଟିଚରମାନେ ସେପଟେ ଟିକେ ରହିଗଲାଠୁ ସେଥିଲାଗି ଅଁ-କାଇଁ ଇଏ ହବ ସେଥିଲାଗି ସେମାନେ ଏକାଥରେ ଆମ ଏଗଜାମ୍ ଚଞ୍ଚଳ କରୁଚନ୍ତି ସେମତି କି ତିନି ଚାରିଜଣ ଟିଚର ଗୋଟେ ରୁମରେ ଜଗିପାରିବେ।
ହୁଁ ଏବଂ ଗୋଟେ ରୁମରେ କେତେ ପିଲା ବସି ପାରିବ।
ଆମେ ଏବେ ଏବେ ବସୁଛୁ ପୁଣି ପଚାଶ ଷାଠିଏ ପାଖାପାଖି ବସୁଚୁ କି ପଚାଶ ଖଣ୍ଡ ବସୁଚୁ ହେଲେ ଶିକ୍ଷକମାନେ ଜଗୁଛନ୍ତି ତିନିଜଣ କି ଉଁ-ଚାରିଜଣ। ଉଁ ଏବେ ଇଣ୍ଟର୍ନାଲ୍ ବୋଲି ତିନିଜଣ ସେମିଷ୍ଟାର ଯେତେବେଳେ ହବ ସେତେବେଳେ ଚାରିଜଣ ଜଗ୍ ଗିବେ
ସେ ବୋହୁତ ହି କଡାକଡି ଯୋଉ ପରୀକ୍ଷା ହୁଏ ନା।
ବୋହୁତ ହି କଡାକଡି ଚାଲିଛି ଏଠି।
ଭଲ ହେଲା ଗୋଟେ ଛଆଙ୍କର ଭବିଷ୍ୟତ ପାଇଁ।
ହଁ। ତାପରେ ବି ଏବେ ସବୁ ନୂଆ ପିଲାଙ୍କର ଆଡମିସନ ଚାଲଚି ଏଇ କଲେଜରେ ସବୁ ପିଲା ଆସୁଚନ୍ତି ହଷ୍ଟେଲ୍ ଦେଖୁବାକୁ। ହ
ଉଁ କହୁଥୁଲେ ଆପଣ। ଆପଣଙ୍କର ହଷ୍ଟେଲରେ ବି ଏମତି କିଛି ସିଟ୍ ଅଛିନା ଏମତି ଯେତେ ବି ପିଲା ଆସିପାରିବେ?
ନାଇଁ ସିଟ୍ ଅଛି ଏତିକି ସିଟ୍ ତା ସିଲେକ୍ଟ ହେଇଗଲେ ଆଉ ଆସିପାରିବେନି।
ହୁଁ ହୁଁ ଆଛା ଆଛା। ଆପଣଙ୍କର କଲେଜ ଭିତରେ କିଛି ମନ୍ଦିର ଅଛି?
ହଁ ସରସ୍ଵତୀ ମନ୍ଦିର ଅଛି ଗୋଟେ ଗଣେଶ ଠାକୁରଙ୍କ ମନ୍ଦିର ଅଛି ଗୋଟେ।
ସରସ୍ଵତୀ ମନ୍ଦିର ବୋହୁତ କମ ଜାଗାରେ ଥାଏ ଭଲକଥା।
ହଁ ସରସ୍ୱତୀ ମନ୍ଦିର କିନ୍ତୁ ଅଛି ହସ୍ ସବୁଦିନ ଯାଇ ଦର୍ଶନ ବି କରଚୁ। ହଁ ହୋଉ ଠିକଅଛି ମୁଁ କଲଟା ଏଇପଟୁ କାଟୁଚି।
ହୁଁ।